ହ୍ଯାଲୋ।
ତୁ ଏବେ ଭଲ ଅଛୁ।
ହଁ ମୁଁ ତ ଭଲ ଅଛି ଆପଣ କେମିତି ଅଛନ୍ତି।
ଅ ହ ସତରେ ଭଲ ଅଛୁ ତ କାହିଁକି ନା। ଏବେ ନା ମୁଁ ତୋ କଥା ଟିକିଏ ଭାବୁଥିଲି କଣ କହିଲେ ତମେ ଯୋଉ ଆ ହଉଛି ଯେତେ ବେଳେ ଥରେ ଗୋଟେ ଆପଣଙ୍କ ଘର ପଛପଟେ ଥିବା ବଡ଼ ବଗିଚାରେ ଆ ଆପଣ ଥରେ ନୃତ୍ୟ ପ୍ରଦର୍ଶନ କରିଥିଲେ ଆପଣଙ୍କର ମନେ ଅଛି ଧଳା କଲର। ଆଉ ହଉଛି ପିଙ୍କ ରଙ୍ଗର ଗୋଟେ ଛୋଟ ଫ୍ରକ୍ ଟେ ପିନ୍ଧିକି ଆଉ ଆପଣ ହାର ବି ପିନ୍ଧିଥିଲେ କାନର ବି ପିନ୍ଧିଥିଲେ ଚୁଡ଼ି ବି ପିନ୍ଧିଥିଲେ। ଆଉ ଅଳତା ବି ଲଗେଇଥିଲେ ମେହେନ୍ଦୀ ବି କରିଥିଲେ ଆପଣଙ୍କର ସେ କଥାଟା ମନେ ଅଛି।
ହଁ ସେଇଟା ମୁଁ ଲେହେଙ୍ଗା ଟା ପିନ୍ଧିଥିଲି ସେଇଠି ମୋର ଗୋ ଟେଣ୍ଡେ ଆଉ ଫଙ୍କସନ୍‌ ଥିଲା ସେଇଠି କରିଥିଲି। ତାପରେ ମୁଁ ସେଇଠି ଥରେ ନୁହେଁ ସେଇଠି ମୁଁ ଚାରି ପାଞ୍ଚ ଥର ଡ୍ୟାନ୍ସ କରିଛି ଆଉ ସବୁଥରେ ବି ମୁଁ ପ୍ରାଇଜ ପାଇଛି କାରଣ ଆପଣଙ୍କ ଭଉଣୀ ଭଲ ନାଚନ୍ତି। ସେଇଠି ଯୋଉ ନାଚନ୍ତି ସେ ମତେ ଡ୍ୟାନ୍ସ ଟିକେ ଶିଖେଇ ଦେଇଥିଲେ ତ ସେଇ ଯୁଗରୁ ମୁଁ ଟିକେ ପ୍ରାଇଜ ପାଇଗଲି ଆଉ।
ଆଚ୍ଛା ମୋ ଭଉଣୀକୁ କେବେ ପଚାରିବେ ସିଏ କେବେ ନାଚିକି ପୁରସ୍କାର ପାଇଛି।
ହଁ ସେ ପୁରସ୍କାର ପାଇଚନ୍ତି ତାଙ୍କ କଲେଜ ରେ ସେ ଥରେ ଡ୍ୟା ତାଙ୍କ ନୃତ୍ୟ ପରିବେଷଣ ଯେତେ ବେଳେ ହଉଥିଲା। ମାନେ ତାଙ୍କର ଯେତେ ବେଳେ ଫେରୁୱଲ ହଉଥିଲା। ସେତେ ବେଳେ ସେ ତାଙ୍କର ଏ ଯୋଉ କଲେଜ ରେ ସେ ନୃତ୍ୟ ପ୍ରଦର୍ଶନ କରିଥିଲେ ତାପରେ ସେ ସେ ଯୋଉ ସେଇଥେରେ ତାଙ୍କର ସବୁ ଖାଇବା ପିଇବା ହେଇଥିଲା ଆଉ ସେଷେରେ ପ୍ରାଇଜ ବି ପାଇଥିଲେ। ସେ ପାଇଥିଲେ ସେ ପ୍ରାଇଜୀରେ ଚାରିଶହ ଟଙ୍କା। ତାପରେ ସେ ସେ ନୃତ୍ୟ ପ୍ରଦର୍ଶଣରେ ସେମାନଙ୍କର ଯୋଉ ଖାଇବା ପିଇବା ହେଇଥିଲା। ସେମାନେ କରିଥିଲେ ଚିକେନ ବିରିୟାନୀ ମଟନ। ତାପରେ ଯୋଉ ଫ୍ରାଏ ରାଇସ୍ ତାପରେ କଚୁମ୍ ବର ଜିଲାପି ଗୁପ୍ ଚୁପ୍ ଚାଉମିିନ ରୋଲ୍। ଏମିତି ବହୁତ୍ ପ୍ରକାର ଜିନିଷ କରିଥିଲେ। ସେ ସବୁ ପ୍ରାଇଜ ବି ପାଇଥିଲେ ଆଉ ସବୁ ଜିନିଷ ଖାଇକି ବି ଆସିଥିଲେ।
ଯାହା ହଉ‌। ମାନେ ଯାହା ହଉ ଚାରିଶହ ଟଙ୍କା ଟା ବଡ କଥା ନୁହଁ ବଡ଼ କଥା ଟା ହଉଛି ସିଏ ନୃତ୍ୟ ପରିବେଷଣ ର୍କଲା ଆଉ ସେଇଟା ମାନେ ସେ ଯୋଉ ଯିଏ ଥିଲେ ମୁଖ୍ୟ ଅତିଥି କିମ୍ବା ଜଜ୍ ଥିଲେ ତାଙ୍କୁ ଭଲ ଲାଗିଲା। ସେଇଟା ହଉଛି ସବୁଠୁ ବଡ଼ କଥା ଆଉ ଆପଣ ବି ଯେତେବେଳେ ଆକ୍ଚୁଆଲି ମୋର ଆଜି ଏଇ କଥାଟା ଏଇଥିପାଇଁ ମନେ ପଡ଼ିଲା ଏବେ ମୁଁ ମୁଁ ଫୋନ୍ ର ପୁରୁଣା ଫଟୋ ଆଉ ଭିଡ଼ିଓ ଦେଖୁଥିଲି। ସେତେବେଳକୁ ଆପଣଙ୍କର ସେଇ ଯୋଉ ନାଚଟା ମୋର ଦେଖେଇଲା। ତା ସେ ଥିପାଇଁ ତ ମୁଁ ଆପଣଙ୍କୁ ଫୋନ୍ କରିଚି। ମାନେ ଏଇଟା ମାନେ ଭାବୁଥିଲି ମାନେ ଆପଣଙ୍କୁ ଜଣେଇବି କି କେତେ ବଢିଆ ଆପଣ ନାଚିଥିଲେ। ବହୁତ, ଆପଣ ଟିକେ ଯଦି ନାଚ କ୍ଲାସ ଗୋଟେ ଖୋଲନ୍ତେ ବି ଭଲ ହୁଅନ୍ତା। ଆପଣ ଆଉ ମୋ ସାନ ଭଉଣୀ, ଦୁଇ ଜଣ ଉଭୟ ତ ଭଲ ନାଚୁଛନ୍ତି, ଆଉ ଉଭୟଙ୍କର ତ ଭଲ ପଡୁଚି। ମାନେ ସିଏ ଆପଣଙ୍କୁ ପାଟି କଲେ ଆପଣ ଚୁପଚାପ୍ ରହିଯାଉଛନ୍ତି, ସେଇଥିପାଇଁ ପଡ଼ୁଚି। ନହେଲେ ଯଦି, ଆପଣ ଯଦି ତା ପ୍ରତିବଦଳରେ କିଛି ଜବାବ ଦିଅନ୍ତେ ତାହେଲେ ପଡନ୍ତାନି, ତ ସେଥିପାଇଁ ମୁଁ ଭାବୁଥିଲି କି ଆ ଆପଣ ଦୁହେଁ ମିଶିକି, ଆପଣଙ୍କ ଘର ପାଖାପାଖି କୋଉଠି ଗୋଟେ ହଉଛି ନୃତ୍ୟ କ୍ଲାସ ଗୋଟେ କରୁନାହାନ୍ତି, କାହିଁକି ନା ଏମିତି କଲେ ଟିକେ କିଛି ପଇସା ବି ହେଇଯିବ, ଆଉ ଆପଣଙ୍କ ଭିତରେ ଥିବା ମାନେ ଆପଣଙ୍କ ଦୁହିଁଙ୍କ ଭିତରେ ଥିବା ସେ ଯୋଉ କଳା, ନାଚର କଳାଟା ଟିକେ ଆମେ ସମସ୍ତେ ବି ଅନୁଭବ କରିପାରିବୁ। ଆଉ ଭବିଷ୍ୟତରେ ଆମର ଛୁଆ ପିଲା ହେଲେ ଆମ ଛୁଆ ପିଲାଙ୍କର ସାଙ୍ଗମାନେ ବି ଆପଣଙ୍କର ନୃତ୍ୟଶାଳାକୁ ଯିବେ। ଆଉ ହଉଛି ନାଚ ଶିଖିବେ, କଣ କହୁଚନ୍ତି?
ହଁ ନୃତ୍ୟର କ୍ଲାସ କରିବା ଠାଇ କିଛି ନାହିଁ। ଆମେ ଯୋଉଠି ସେଇ ଏଇ ନୃତ୍ୟଶାଳାଟା କରିବୁ, ସେଇଠି ଯୋଉ ସେମାନେ ପଇସା ନେବେ ସେଇ ପଇସାଟା କଣ ଆପଣ ଦେବେ?
ଆ ଦେଖନ୍ତୁ ଦେଖନ୍ତୁ ଏଇଟା ହେଉଛି ଦେଖନ୍ତୁ, ଆପଣ ଯଦି ଯେହେତୁ ପ୍ରଥମ ଥର ପାଇଁ କରିବେ ଆ ମୁଁ କିଛି ପଇସା ଦେବି, ବାପା କିଛି ପଇସା ଦେବେ, ମା କିଛି ପଇସା ଦେବେ, ଆଉ କିଛି ପଇସା ଆପଣ ଲୋନ୍ ଆଣିକି କରିବେ। ଏମିତି ତ ହୁଏ ହିଁ, କାହିଁକିନା ସମସ୍ତେ ସ୍ତେ କିଏ ବି ପ୍ରଥମରୁ, ମାନେ ପ୍ରାରମ୍ଭରୁ ମାନେ ଆରମ୍ଭରୁ କିଏ ବି ହେଉଚି ଏ ମାନେ କାହା ପାଖରେ ବି ଏତେ ପଇସା ନଥାଏ, ତ ସେଥିପାଇଁ ଛୋଟ ଘରଟେ ଭଡ଼ାରେ ନେଇକି, ଆପଣ ପ୍ରଥମେ ପ୍ରଥମେ ଆଗ ଆରମ୍ଭ କରନ୍ତୁ। ତାପରେ ଯେତେବେଳେ ସିଏ ଛୁଆ ମାନେ ପଇସା ସବୁ ଦେବେ ଛୁଆମାନଙ୍କ ଦ୍ଵାରା ରେ ଯୋଉ ପଇସା ଆସିବ ବହୁତ ପିଲା ଆପଣ ଦେଖନ୍ତୁ, ଆପଣ ଯଦି ଭଲ ନାଚ ଶିଖେଇବେ ତାହେଲେ ବହୁତ ପିଲା ଆସିବେ। ଆପଣଙ୍କ ନୃତ୍ୟଶାଳାକୁ, ଆପଣଙ୍କ ନୃତ୍ୟଶାଳାକୁ ଯେତେବେଳେ ବହୁତ ପିଲା ଆସିବେ ବହୁତ ପଇସା ହବ, ବହୁତ ପଇସା ହେଲେ ଆପଣ ନିଜର ଗୋଟେ ନୃତ୍ୟଶାଳା କରିପାରିବେ। ସେଥିପାଇଁ ମୁଁ ଚାହୁଁଥିଲି କି, ଆପଣ ଗୋଟେ ଭଡା ଘରେ ନେଇକି ନୃତ୍ୟଶାଳାଟା ଆରମ୍ଭ କରନ୍ତୁ। କଣ କହୁଛନ୍ତି?
ହଁ ଆପଣଙ୍କର ଯୋଉ ଥିଲା ଯୋଉ ଆଇଡିଆଟା, ଯୋଉ ପ୍ଲାନଟା ସେଇଟା ବହୁତ ଭଲ ଲାଗିଲା। ଆଉ ମୁଁ ଏଇ କଥା କେବେ ଭାବିବି ନଥିଲି କି ଯେ ମୁଁ କେବେ ଗୋଟେ ନୃତ୍ୟଶାଳା ଖୋଲିବି, ପୁଣି ଭଡ଼ାରେ ନେ ବି ତାପରେ ପିଲାମାନେ ଯେତେବେଳେ ପଇସା ଦେବେ, ମୋର ଯେତେବେଳେ ବଡ ଆକାରରେ ହବ। ମୁଁ ନିଜର ଗୋ ଟେ ବଡଟେ କରିବି। ମୁଁ ଏବେ ଏଇଟା କେବେ କେବେ ଭାବିନଥିଲି ଆପଣଙ୍କୁ ଧନ୍ୟ ବହୁତ ବହୁତ ଧନ୍ୟବାଦ, ଆପଣ ମତେ ଏଇ କଥା ଟା କହିବା ପାଇଁ। ଆଉ ଆପଣଙ୍କର ଯେତେବେଳେ ଯୋଉ ଆପଣ ଆମର ଯେତେବେଳେ ଖୋଲା ହେଇଯିବ। ଯୋଉ ନୃତ୍ୟଶାଳାଟା, ଆପଣ ବି ଥରେ ସେଇ ନୃତ୍ୟଶାଳାକୁ ମୁଖ୍ୟ ଅତିଥି ହେଇକି ଆସିବେ, ତାପରେ ସେଇ ଯୋଉ ମୁଖ୍ୟ ଅତିଥି ହେଇକି ଆସିଥିବେ ଆମ ନୃତ୍ୟଶାଳାର ମୁଖ୍ୟ ଦ୍ୱାର ଟାକୁ ଆପଣ ହିଁ ଫିତା କାଟିିବେ ଶ ର। ଆଉ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ମତେ ଏତେ ଭଲ ଅ ମାନେ ଗୋଟେ ଭଲ କଥାଟେ କହିବା ପାଇଁ ଆଉ।
ନାଇଁ ନାଇଁ ଆପଣ ତ ଏଇଟା ପୁରା ସତ କଥା କହିଲେ ଦେଖନ୍ତୁ ଯଦି ମୁଁ ପଇସା ଦେବି ତାହେଲେ ମୁଁ କଣ ପାଇଁ ଅତିଥି ହେକି ଯିବିନି। ମୁଁ ନିଶ୍ଚିନ୍ତ ଅତିଥି ହେଇକି ଯିବି ଆଉ ମୁଁ ସବୁବେଳେ ଚାହିଁବି କି ଆପଣଙ୍କ ନୃତ୍ୟଶାଳା ଟିକେ ଉନ୍ନତ ରୁ ଉନ୍ନତି ହେଇକି ଯାଉ ଯେମିତି କିି ମୁଁ ହଉଛି। ମାନେ କଣ କହିଲେ ଯେତେବେଳେ ବି କାହାକୁ କହୁଥିବି ଆପଣଙ୍କ ନୃତ୍ୟଶାଳା ବିଷୟରେ। ମତେ ଯେମିତି ସମସ୍ତେ କହିବେ ଯାହା ହଉ ତମେ ଗୋଟେ ହଉଛି ଭଲ ହଉଛି ନୃତ୍ୟଶାଳା ଟା ଆମକୁ କହିଥିଲ ବୋଲି ଆମେ ଗଲୁ ଆଉ ଆମ ପିଲାମାନେ ସେଠି ଭଲ ନୃତ୍ୟ ଶିଖିକି ଆଜି ସବୁ ଯାକ ଷ୍ଟେଜ ରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି, ମାନେ ଭଲ ଭାବରେ କରୁଛନ୍ତି ତ ସେଥିପାଇଁ ତ ମୁଁ ଭାବୁଛି କି ପିଲା ଠିକ କରିବାର ଦାୟିତ୍ଵ ହଉଛି ମୋର ପିଲାମାନେ ଏଇ ଯୋଉ ଛୋଟ ଛୋଟ ବାଳକ ଆଉ ବାଳିକା ସେମାନଙ୍କୁ ହିଁ ଶିଖା ହୁଏ ନା ତ ସେଗୁଡାକର ଦାୟିତ୍ଵ ହଉଛି ମୋର। ଆପଣ ଖାଲି ଏତିକି ଦାୟିତ୍ଵ ନିଅନ୍ତୁ କି କେମିତି ଆପଣ ହଉଛି ଏଇ ସବୁ ଜିନିଷ କୁ ଭଲରେ ଶିଖେଇବେ ନା କଣ କହୁଛନ୍ତି ଆପଣ ମୋ ଭଉଣୀ ସହିତ ବି ଟିକେ କଥା ହେଇଯିବେ।
ହଁ ହଁ ମୁଁ ଆପଣଙ୍କ ଭଉଣୀ ସହିତ ନିଶ୍ଚୟ କଥା ହେଇଯିବି ଆଉ ଆପଣ ଯୋଉ ଆସିବେ ମୁଖ୍ୟ ଅତିଥି ହେଇକି ଆପଣଙ୍କର ଯଦି ହବ କିଛି ସାଙ୍ଗ ମାନଙ୍କୁ ବି ନେଇ ଆସି ଆସିବେ ଆଉ ଆପଣ ଯୋଉ ଛୋଟ ଛୋଟ ପିଲା ଦେବେ ଏ ଆପଣ କହୁନାହାନ୍ତି ଆମର ଯୋଉ ଯୋଉ ଆମର ନୃତ୍ୟସାଳା ର ଦରମାଟା କେତେ ରଖିବା?
ଆ ନୃତ୍ୟ ଶାଳାର ଦରମା। ଆ ମୁଁ ଭାବୁଛି ଦେଖନ୍ତୁ ଆମେ ଯେହେତୁ ପ୍ରଥମଥର ପାଇଁ କରିବା ଆଉ ସବୁ ଛୋଟ ଛୋଟ ପିଲାଙ୍କର ମାନେ ଯେମିତିକି ଇଂରାଜୀ ମିଡ଼ିୟମ୍ ପିଲା ଓଡ଼ିଆ ମିଡ଼ିୟମ୍ ପିଲା ରହୁଛନ୍ତି। ତ ଛୋଟ ଛୋଟ ପିଲାଙ୍କର ତ ସବୁଦିନ ସ୍କୁଲ ରହୁଛି ତ ମୁଁ ସେଥିପାଇଁ ଭାବୁଛି ଆମର ଓନ୍ଲି ସକାଳ ଆଉ ହଉଛି ସନ୍ଧ୍ୟା। ଆ ସକାଳ ଆଉ ସନ୍ଧ୍ୟା ନାହିଁ ସରି ସରି ମୁଁ ଭୁଲ କହିଦେଲି ମୁଁ ହଉଛି କହୁଛି କି ଶନିବାର ଆଉ ରବିବାର ଏଇ ଦୁଇ ଦିନ ହିଁ ଯେମିତି ତାଙ୍କର ମାନେ ଚିତ୍ରାଙ୍କନ କ୍ଲାସ୍ ଯେତେବେଳେ ରୁହେ। ତ ଏମିତି ରୁହେ ତ ସେଥିପାଇଁ ମୁଁ ଭାବୁଥିଲି କି ଏଇ ଦୁଇ ଦିନ କଣ କରିବା ନା ଏଇ ଦୁଇ ଦିନ ହିଁ ତାଙ୍କର ରଖିବା ହଉଛି ଏଇ ଯୋଉ କ୍ଲାସ ଟା। ଏଇ ଦୁଇ ଦିନରେ ବହୁତ ପିଲା ମଧ୍ୟ ଆସିପାରିବେ ଆଉ ସୂରୁ ଖୁରୁ ରେ ନାଚ ଟିକେ ଶିଖିକି ଯିବେ କଣ କହୁଛନ୍ତି?
ହଁ ହଁ ନିଶ୍ଚୟ ଆଉ ଆମେ ଯଦି ହବ ଶନିବାର ନ କରିକି ରବିବାର ଆଉ ବୁଧବାର କଲେ ଭଲ ହୁଅନ୍ତା। ଆଉ ରବିବାର ଆଉ ବୁଧବାର କଲେ କାରଣ ଏବେ ଯୋଉ ସଙ୍ଗୀତ କ୍ଲାସ ହଉଛି ଯୋଉ ତାବଲା ହାରମିନିୟମ ହାରିକା ଯୋଉ ହଉଛି। ସେଇଗୁଡାକ ବି ରବିବାର ଆଉ ବୁଧବାର ହଉଛି ତ ଆମେ ସ ତାକୁ ଦି ଦିନ୍ କରିବା ତାପରେ ଆମେ ତାଙ୍କଠାରୁ ବୋଧେ ଦରମା ପାଂଶ ଛଅଶ ରଖିଦବା ଆଉ ଭଲ ହଅନ୍ତାନି।
ହଁ ହଁ କାହିଁକି ନା ଯେହେତୁ ଆମେ ପ୍ରଥମ ଥର କରିକି ଆରମ୍ଭ କରୁଛନ୍ତି। ସେଥିପାଇଁ ପାଆଁଶ ଛଅଶ ରଖିଲେ। ଆମ ପାଖକୁ ପିଲା ମଧ୍ୟ ବହୁତ ଆସିବେ କାହିଁକିନା ପ୍ରଥମରୁ ତ ଟିକେ କମ ରଖିବା ହିଁ କଥା ନା। କାହିଁକି ନା ମାନେ ବୁଝୁଛନ୍ତି ତ ଆପଣ ଆଉ କଣ କହିବି। ପ୍ରଥମରୁ ଟିକେ କମ୍ ରଖିଲେ ସିନା ଭବିଷ୍ୟତ ରେ ଆହୁରି ବହୁତ। ମଣିଷ ମାନେ ଆଉ ଲୋକମାନେ କି ଛୁଆମାନେ ଆସିବେ ତାଙ୍କ ଗାର୍ଡିଅନ ବି। ଆ ମାନେ ଆସିକି ଖୁସି ହେବେ କାହିଁକି ନା। ଆମ ପାଖରେ ମାନେ ଏତେ ତ ଯେହେତୁ ପିଲା ନାହାନ୍ତି ଏବେ ମାନେ ଆମର ଚିହ୍ନା ଜଣା। ପିଲାଙ୍କୁ ହିଁ ଏବେ ଆମ ପାଇଁ ଆମେ କହିପାରିବା। କାହିଁକିନା ଆମେ ଏବେ ଯାଇଙ୍କି ଆଉ ଗୋଟେ କାମ କଲେ ବି ଭଲ ହୁଅନ୍ତା ଆମେ କମ୍ ଟଙ୍କିଆ ପେପରରେ। ମତଲେ ମାନେ ହଉଛି ଏକ ଟଙ୍କିଆ କି ଦୁଇ ଟଙ୍କିଆ ପେପର ରେ। ହଉଛି ମାନେ ଯେମିତି ବାଣ୍ଟନ୍ତି ସବୁ ସ୍କୁଲ ମାନଙ୍କ ଆଗ କରି ଛିଡ଼ା ହେଇକି ଆମେ ସେମିତି ବାଣ୍ଟିଲେ ହୁଅନ୍ତାନି।
ହଁ ହଁ ନିଶ୍ଚୟ ଆଉ ସ୍କୁଲ ମାନଙ୍କ ସାମ୍ନାରେ ଯୋଉଠି ସବୁ ପାଠ ପଢା ହଉଛି। ଟିୁସନ୍, କୋଚିଂ। ଏମି ମାନଙ୍କର ସାମ୍ନାରେ ଯୋଉ ଛୋଟ ଛୋଟ ପିଲା ବଡ ପିଲା ଥିବେ ସେମାନଙ୍କୁ ବାଣ୍ଟିଲେ। ହୁଅନ୍ତା ଆଉ ଆମର ଯୋଉ କରିବା ଆମେ ଯୋଉ। ନୃତ୍ୟଶାଳା ଟା ତାର ଗୋଟେ ଆମେ ୟୁଟ୍ୟୁବ ଚ୍ୟାନେଲ ବି କରିଦବା ସେଇଥିରେ ବି ଆମେ। ସବୁ ନୃତ୍ୟଶାଳ ର ସବୁ ଜିନିଷ ସେଥିରେ ସବୁ ପକେଇବା। ତାପରେ ଏମିତି ହେଲେ ଆମର ଆମେ ଦି ଆଡୁ ପଇସା କମେଇ ପାରିବା। ନୃତ୍ୟଶାଳ ରୁ ବି ଆଉ ୟୁଟ୍ୟୁବ ଚ୍ୟାନେଲ ରୁ ବି। ଏମିତି ଦିଟା ଜାଗା ହେଲେ ଭଲ ହୁଅନ୍ତାନୀ।
ହଁ ହଁ ମୁଁ ବି ଏଇ କଥା ଭାବୁଥିଲି କି ଆମେ ଅନଲାଇନରେ ବି ଆମ କହୁଛିି ନୃତ୍ୟ ସାଳା ଟା ପକେଇ ଦବା ଯେମିତି କିି ଲୋକ ବି ଜାଣିପାରିବେ ଆଉ ଲୋକଙ୍କୁ ବେଶୀ କିଛି କାହାଠୁ ବୁଝିବାକୁ ନ ପଡିବନି। କାରଣ ଲୋକମାନେ ନିଜେ ନିଜେ ଜାଣିକି ମଧ୍ୟ ଆସିଯିବେ ନା କଣ କହୁଛନ୍ତି ମୁଁ ବି ସେଇଆ ଭାବୁଥିଲି।
ହଉ ରଖୁଛି ଆଉ କେବେ କଥା ହବା ମତେ ଟିକେ ନିଦ ଲାଗିଲାଣି ତ ସେ ଯୋଗୁରୁ ଆଉ।